ହ୍ୟାଲୋ ହଁ କଣ କର ଅଛନ୍ତି
ବସିଛି ଆପଣ କଣ କରୁଛନ୍ତି।
ମୁଁ ବି ବସିଛି ଆଉ ତମ ସେଆଡେ ବର୍ଷା ହଉଛି।
ବର୍ଷା ହଉନି କିନ୍ତୁ ପାଗ ବହୁତ ଇଏ ରଖିଛି ଲାଇଟିଙ୍ଗ ଜୋରେ ହଉଛି।
ଓହୋ ଆଉ କଣ ଖାଇଛନ୍ତି।
ହୁଁ ବିରିୟାନୀ ଖାଇଥିଲି ଆଉ ତମେ କଣ ଖାଇଥିଲ।
ମୁଁ ଏଇ ମାଛ ଖାଇଥିଲି। ଆଚ୍ଛା ଆଉ ହାତ ତ ଆଉ ତମ ଘରେ ସମସ୍ତେ କିଏ କିଏ ଅଛନ୍ତି।
ଆମ ଘରେ ସମସ୍ତେ ବାପା ମା ଦାଦା ସାନମା ଜେଜେ ଜେଜେମା ଭାଇ ଆଉ ଗୁଟେ ମୋ କୁନି ଝିଅ।
ଓହୋ ସମସ୍ତେ ଭଲ ଅଛି
ହଁ ସମସ୍ତେ ଭଲ ଅଛନ୍ତି।
ହଁ ମୁଁ ଭଲ ଅଛି। ଆ ତମେ କେମିତି ଅଛ।
ମୁଁ ବି ଭଲ ଅଛି ଆଉ ତମର ଏବେ କଣ ସରିଲା ବି ସି ଏ।
ହଁ ବିସିିଏ ସରିଲା ଭାବୁଛି କଣ କରିବି ଆଉ
ହଁ ମୁଁ ବି ଭାବୁଛି କଣ କରିବି କିଛି ସେମିତି ଠିକ ହେଇନି ଆଉ।
ଓହୋ ଆଉ ତମ କୁନି ଝିଅ କଣ ପଢୁଛନ୍ତି।
ଆମ କୁୁନି ଝିଅ ଏବେ ଫାଇଭ କ୍ଲାସ ରେ ପଢୁଛନ୍ତି।
ଓହୋ ଆଜି ଉଠିଲ କେତେବେଳେ?
ଆଜି ଉଠିଲି ଶୋଇନି ଆଜି ଖରାବେଳେ ଟୋଟାଲ।
ହଁ ଯେ ସକାଳୁ ଉଠିଲେ କେତେବେଳେ।
ସାତଟା।
ଓହୋ
ଆଉ ତମ ମନି ହଁ ସବୁ ଠିକ୍ ଠାକ ହେଲା ଆଉ ତମ ମର୍ଣ୍ଣିିଂ ର କେମିତି କଣ ହେଲା ସବୁ?
ନାଇଁ ମୁଁ ବି ସେଇ ସକାଳ ଛଅଟ ର ସାତଟା ଭିତରେ ଉଠିଲି। ତାପରେ ଟିକେ ୱାର୍କ ଆଉଟ୍ କଲି ତାପରେ ଗାଧୁଆ ପାଧୁଆ ଆଉ
ହୁଁ
ଆଉ କୁଆଡେ ବୁଲିବାକୁ ଯାଇଥିଲ?
ବୁଲିବାକୁ କୁଆଡେ ଯାଇଥିଲି ନାଇଁ କୁଆଡେ ଯାଇନି। କୁଆଡେ ଯାଇ ନି ଟିକେ ପଦା ଆଡେ ସ୍କୁଟି ଧରିକି ବୁଲଥିଲି ତାପରେ ଆସିଲି ଏଇଆ ଆଉ ଆ ତମ ଘରେ ସବୁ କିଏ ଅଛନ୍ତି?
ଆମ ଘରେ ବାପା ବୋଉ ଆଉ ନନା ଅଛନ୍ତି?
ହଁ
ତମ ଭାଇ କଣ କରୁଛନ୍ତି?
ମୋ ଭାଇଙ୍କର ଗୋଟେ କମ୍ପ୍ୟୁଟର ସେଣ୍ଟର ଅଛି। ସେ ସେଠି ଅଛନ୍ତି। ତାଙ୍କ କାମ କରୁଛନ୍ତି।
ଓହୋ ଆଉ ତମେ ବା ପୁରୀ ଯାଇଥିଲ ବୋଧେ
ହଁ
ପୁରୀ ରେ କଣ କଲ?
ପୁରୀରେ ଗୋ ଫାଷ୍ଟ ଗଲୁ ସନ୍ଧ୍ୟାବେଳେ ବାହାରିକି ଗଲୁ ପହଞ୍ଚିଲୁ ରାତି ଏଗାରଟାରେ ତାପରେ ଏଗାରଟା ହେଇସିନା ହଁ ଗୋଟ କେତେ ଦିନ ରହିଲୁ ତା ପର ଦିନ ଆସିଲୁ ଆଉ। ସମୁଦ୍ରରେ ହଁ ରାତ ଦିଟା ରେ ଦର୍ଶନ କଲୁ ଟିକେ ଫାଙ୍କାରେ ତାପରେ ବୁଲାବୁଲି କଲୁ ସମୁଦ୍ରରେ ଗାଧେଇଲୁ
ତାପରେ ବାହାରିକି ଘରକୁ ପଳେଇ ଆସ
ହଁ ନା ତାପରେ ଫିଷ୍ଟ ଫିଷ୍ଟ ଟିକେ ହେଲା ଫିଷ୍ଟ ସରିଲା ପରେ ଘରକୁ ଆସିଲୁ।
ଓହୋ ତାହେଲେ ଭଲ ବୁଲୁଛ ଆଉ।
ହୁଁ ତମର କୁଆଡେ ପିକନିକ ହେଇନି?
ନା ଆମର ହେଇନି ହବା ହବା ହଉଛି ଆଉ।
ହୁଁ ହୁଁ
ଗରମ କେମତି ଅଛି?
ଗରମ ଆଜି ଟିକେ ଅଧିକ ଥିଲା କିନ୍ତୁ ବର୍ଷା ହେଲା ପରେ ବର୍ଷା ହେଇନି ତ ଥଣ୍ଡା ପବନ ଦଉ ନର୍ମାଲ ଅଛି ଏବେ ଆଉ।
ତଥାପି ବହୁତ ଗରମ ଅଛି।
ହଁ।
ତମେ ଆମ୍ବ ଖାଇଛ ନା?
ଆଁ ହଁ।
ତମର ଆମ୍ବ ଗଛ ଅଛି?
ତମର ଆମ୍ବ ଗଛ ନାଇଁ ତମର ଅଛି ମତେ ଦିଟା ପଠେଇବ ନା।
ଆମର ଗୋଟେ ଆମ୍ବ ଗଛ ଅଛି ଯେ କିନ୍ତୁ ତା ଦେହରେଥ ଗୋଟିଏ ଆମ୍ବ ଏତ
ଗୋଟେ ଏତେ ବଡ ଆମ୍ବ ଗଛରେ ଗୋଟେ ଆମ୍ବ।
ହଁ ଆମର ଏଇ ନୂଆ ଗଛଟେ ତ ସେ ଏଇ ବର୍ଷ ବୋଉଳିଲା ସେଥିଲାଗି ଗୋଟିଏ ଆମ୍ବ ହେଇଛି।
ତମର କିଛି କୁଆଡେ ବୁଲିବାକୁ ଯାଅ ପ୍ଲନିଂ ନାଇଁ?
ନା ଆଉ ରଜ ସପିଙ୍ଗ କରିସାରିଲାଣି?
ନାଇଁ ରଜ ସପିଂ ହେଇନି।
ଓହୋ।
ତମେ କେଉଠି ଭାବୁଚ? ଡ୍ରେସ କିଛି ନୂଆ ଡିଜାଇନ ର ଆସିଥିଲେ ମୋ ସାଙ୍ଗ ସହିତ ଯାଇ ହଁ
କଣ ନୂଆ ଡିଜାଇନ ଆଉ ଆସିବ ଯେ ଆଣିବ।
ମୋ ସାଙ୍ଗ ସହିତ ଯିବୁ ନେଇକି ଆସିବୁ ଆଉ।
ଓ ହୋ।
ଆଉ କସ୍ମେଟିକ କିଛି ମଗେଇଲୁଣି ଅନଲାଇନ ସବୁ ପ ନା
ନାଇଁ ଅନଲାଇନ ସପିଙ୍ଗ କିଛି ହେଇନି ରଜ ତ ଅଛି ଆହୁରି କେତେ ଦିନ। ଆଉ ତମ ରାଜରେ କୁଆଡେ ପ୍ଲାନିଂ
ରଜରେ ସେମତି କିଛି ପ୍ଲାନିଂ ହେଇନି ଦେଖାଯାଉ ଆଉ ତମର କିଛି ପ୍ଲାନିଂ ହେଇଛି ନା?
ନାଇଁ ମ ଆମର ବି ସେମିତି କିଛି ପ୍ଲାନିଂ ହେଇନି ହବା ହବା ହଉଛି ଆଉ ଦେଖିବା କଣ ହଉଛି ଆଉ। ଆଉ ତମର ରଜ ରେ ପୋଡ଼ ପିଠା ହେବନା?
ହଁ ଆମର ପୋଡ ପିଠା ହବ କାକରା ପିଠା ହବ
କି ତମେ କର ନା ତମ ଘରେ କରନ୍ତି?
ଆମ ଘରେ କରନ୍ତି। ମତେ ପିଠା ପିଠା ଆସନି ମତେ ରୋଷେଇ ସେ ଏଠୁ ମ ମାସେ
ଓହୋ ତା ପୋଡ ପିଠା କେମିତି କର?
ପୋଡ ପିଠା ଉ
କିନିକି ନେଇଆସ ପୋଡପିଠା।
ନା ମ ଘରେ ତିଆରି କରୁ। ନିଆଁରେ ଏଇ ଯୋଉ ଆଞ୍ଚ କରିକି
ନିଆଁରେ ଆଞ୍ଚ କରିକି ଯେ କିନ୍ତୁ ତିଆରି କର କେମିତି?
ପତ୍ର ଧୋଇକି ଆଣ ଯୋଉ ଗ୍ରାଇଣ୍ଡିଙ୍ଗ କରିକି ତା ଉପରେ ସବୁ ଥୋଇକି ତାପରେ କାଜୁ ହେରିକା ସବୁ ପଡ଼େ ତାପରେ ତାକୁ ନିଆଁରେ ଥୁଆ ହୁଏ।
ହଉ ନା ଚୁନା ଫାଷ୍ଟ କରିକି ତାପରେ କରିବ ଆଉ ଆଉ କଣ କଣ ସବୁ ରଷେଇ ସା କରି ଜାଣିଛ।
ମତେ ରୋଷେଇ ସବୁ ଆସେ ଚିକେନ ମଟନ୍। ମଟନ ପନିର
ଓହୋ ଟିକେ ମତେ ଛତୁର ରେସ ନା ମୁଁ କେ ମୁ ରୁଟି ଶିଖିଛି।
ଖାଲି ରୁଟି ସେଖିଚ।
ହଁ ରୁଟି ଶିଖିଛି ଆଉ ନା ମୁଁ ରୁଟି ଚକୁଡିକି ବେଲିକି ସେ ସେକିଦେବି। ଆଉ ସବୁ ତର କାରୀ ଶିଖିଛି ମାଛ ତରକାରୀ ଶିଖିଛି ଆଉ ମଟନ ତରକାରୀ ଶିଖିଛି। ହଉ ଭ ଭଜା ଭଜା ଏମିତି ସବୁ ଶିଖିଛି ଆଉ ଇ ଇପି ଫିପି ଶିଖିଛି ଆଉ।
ହୁଁ ମତେ ଟିକେ ପିଜ୍ଜା ଶିଖିଛ ନା ପିଜ୍ଜା ବନେଇ କି ଦବା ଟା।
ହଁ ଆମର ପିଜ ଆମର ଓଭେନ ନାହିଁ ବା ମୁଁ କେମିତି ପିଜ୍ଜା ବନେଇବି।
ଓଭେନ ଗୋଟେ ନେଇ ଆସିଲେ ହବନି।
ହଉ ଦେଖିବା ନେଇ ଆସିବା ଆଉ। ହଉ ବନେଇକି ଦବି କେବେ ଆଉ।
ହଉ।
ଆଉ ତମର ସବୁ କଣ ସବୁ ଚାଲିଛି ଭଲ ଚାଲିଛି।
ହୁଁ ସବୁ ଭଲ ଠିକଠାକ।
ତମର ତମେ ମିଲ୍ ମିକର କରି ଜାଣିଛ। ତାର ଟିକେ ରେସିପି ଟା କହୁନା କେମିତି ତାର
ଫାଷ୍ଟ ମିଲ୍ ମିକର କୁ ଗରମ ପାଣିରେ ପକେଇ ଦବ। ହେଲା ଗରମ ପାଣି କରିକି ଏଇଟା ସିଝି ଗଲା ପରେ ତାକୁ ଚି ପୁଡ଼ି ଗୋଟି ସାଇଡ ରେ ପକେଇଦବ ତାପରେ ତେଲ ପ କ କେଇକି ମିଲମିକର ଭାଜିବ ହେଲା ମିଲମିକର ଭାଜି ଯି କି ଯଦି ଆଳୁ ପ ତମର ଆଳୁ ବି ଭାଜି ପାରିବ ତାପରେ ମିଲମିକର ପାଇଁ ମସ ଥିଲା ପିଆଜ, ରସୁଣ, ଅଦା ଏବେ ଟିକେ ଜିରା ଗୋଟେ ଲଙ୍କା ଗ୍ରାଇଣ୍ଡିଙ୍ଗ କରିଦବ ହେଲା। ଯେତିକି ଅଂଶ ତମେ ନେଇଥିବ ତାପରେ ତେଲ ଗରମ କରିକି ହାଲ କାଟିକି ଚିନି ପ ପକେଇ ଦେଇକି ତାପରେ ଅ-ଅ-ଅ ଫୁଟଣ କି ସୋରିଷ, ଜିରା ଯାହା ଥିବ ପକେଇ ଦେଇଇକି ତାପରେ ପିଆଜ ପକେଇଦବ। ପିଆଜ ଟିକେ ଭାଜି ହେଲା ପରେ
ଓହୋ ହଁ କୋଉ ମସଲା ସବୁ କଣ ସବୁ ପିଆଜ, ରସୁଣ ଫସୁଣ ଗ୍ରାଇଣ୍ଡିଙ୍ଗ କରିଥିବ
ହଁ ହଁ। ତାପରେ ଯା ଆ ଯୋ-ଓ-ଓ କଲର୍ ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଆଉ ଯଦି ମିଟ୍ ମସଲା ମିର୍ଚ୍ଚ ମସଲାଟା ମସଲା କସି ହେଇସାରିଲା ପରେ ପକେଇବ। ଯେ ଯାହା ସବୁ ମସଲା ତମର ଥିବ ପକେଇ ତ ଭଲସେ କସି ମସଲା ଟା ଯେତେ କସିବ ତାଙ୍କର ଟେଷ୍ଟ
ଟେଷ୍ଟ୍ ଟା ସେତେ ଆସିବ। ଆଉ ତମେ ଇପି କରି ଶିଖିଛ?
ହଁ।
ଆ ଇପି କେମିତି କର ତମେ?
ଇପି ଇପିକୁ ସିଝେଇକି ତାପରେ ଯେମିତି ନର୍ମାଲ ଇପି ହୁଏ। ପିଆଜ ପକେଇକି ତ କୁ ହେଇ କରିକି
ଓହୋ ଆଉ ଏବେ କୁଆଡେ ପ୍ଲାନିଂ ଅଛି ଏବେ କଣ କରିବ?
ପ୍ଲାନିଂ କିଛି ଏବେ ତ ନାଇ। ତମର ସେମିତି କିଛି ପ୍ଲାନିଂ ଅଛି କି?
ନାଇଁ ମୋର ବି ସେମିତି କିଛି ପ୍ଲାନିଂ ନାହିଁ। ଆଉ ବି ସି ଏ ପରେ ତମେ କଣ କରିବ ଏବେ?
ଟିକେ ଡିସାଇଡ କରିନି।
ଓହୋ।
ତମର କିଛି ହେଲାଣି ନା ହେଇନି?
ନା କିଛି ହେଇନି ଏ ଏଜେ ଏକ୍ଜାମ୍ ଟା ଦେଇଥିଲି ନେକ୍ସଟ୍ ୱିକ୍ ରେ ବୋଧେ ରେଜଲ୍ଟ ବାହାରିବ। ବ ଦେଖିବା କଣ ହଉଛି ଆଉ।
ଓହୋ।
ଆଉ ତମ ଆଉ ତମ ମାଙ୍କ ଦେହ ଭଲ ଅଛି?
ହୁଁ।
ତମ ଦେହ ଭଲ ଅଛି?
ମୋ ଦେହ ଭଲ ଅଛି। ମାଙ୍କ ଦେହ ଭଲ ଅଛି। ସମସ୍ତଙ୍କ ଦେହ ଭଲ ଅଛି।
ଓହୋ।
ଆଉ ତମ ଘରେ ସବୁ କେମିତି ଅ
ହଁ ଆମ ଘରେ ବି ସମସ୍ତେ ବହୁତ ଭଲ ଅ ଅଛନ୍ତି। ଆଉ ଗରମ ତମର କେମିତି ହଉ ଜୋ ହଉଛି ନା ଅଳ୍ପ ଅଳ୍ପ ହଉଛି।
ଜୋର ହଉଛି।
ହଁ ଆମର ବି ଜୋରେ ହଉଛି ଏପଟେ ଗରମ। ତମର କିଏ ଅଛି।
ହୁଁ ଆମର ଏସି ଲାଗିଛି।
ହଁ ତମେ ତ ଏସି ଭିତରେ ତାହେଲେ ବାହାରୁ ନଥିବ ଆଉ।
ବାହାରିବୁନି କେମିତି ଯେ ଖାଇବୁ ପିଇବୁ ତ ବାହାରିବାକୁ ପଡିବ ନା। ଖରା ବେଳ ଟାଇମ ଟା ଏସି ଶୋଇ ପଡୁଛୁ। ରାତିରେ ଶୋଇ ପଡୁଛୁ। ସରିଲା ଏଇଆ ଆଉ ହଁ ଶୋଇବା ଟାଇ ଟା ଟିକେ ଶାନ୍ତି ଦର
ହଁ ଦେଖୁନ ଆମ ଏଠି ବର୍ଷା ଉଠେଇଛି ହେଲେ ବର୍ଷା ଫର୍ଷା କିଛି ହଉନି।
ହୁଁ ଆମ ଏପଟେ ବି ସେଇଆ ବର୍ଷା ଟୋଟାଲ ହଉନି।
ଖାଲି ବର୍ଷା ଉଠେଇଛି ପାଗ କାଉଁଳିଆ କରିଛି ନହେଲେ ଆଉ କିଛି ନାହିଁ ଯୋଉ ଗରମକୁୁ ସେଇ ଗରମ।
ହୁଁ ଆମର ବି ତିନି ଦିନ ହେଲାଣି ବର୍ଷା ଉଠଉଛି ଯେ ଟୋଟାଲ ହଉନି। ଅଲି ଘଡ଼ଘଡ଼ି ଯୁଡେ ସୋ ମାର କେ
ହଁ ଆମ ଏଇଠି ଟିକେ ଘଡଘଡି ମାରୁଥିଲା ଆଉ ଘଡଘଡି ମାରୁନି। କିନ୍ତୁ ବ ଜୋରେ ଉଠଉଚି। ଉଠେଇଛି।
ଆଉ
ଆଉ ତମ ବାପା କଣ କରନ୍ତି।
ମୋ ବାପା ବିଜନେସ୍ କରନ୍ତି।
ଓହୋ ଆଉ ତମ ଘର କୋଉଠି।
ମୁଁ ଘର ପଟିକୁଲାର କହିପାରିବିନି।
ଓହୋ ଓଉ ତମେ ରଜରେ ରଜ ରଜ ସପିଙ୍ଗମେ କେବେ କରିବ କେବେ ଆରମ୍ଭ କରିବ।
ଆଉ ଦି ଚାରି ଦିନ ପରେ ରଜ ଅଛି ତ ଦି ତିନି ଦିନ ପରେ ଆଉ। ଦେଖିଆ ଭାବିଛି ଗୋଟେ ଭଲ ଡ୍ରେସ୍ ଆଣିବା
ପାର୍ଲାର ଫାର୍ଲାର ଯିବନି
ହଁ ପାର୍ଲର ଯିବା ଆଇବ୍ରୋ ସେବ କରିବା। ଆଉ ଟିକେ ଫେସିଆଲ ନବା କ୍ଲିନପ୍ ଟିକେ କରିବା।
ଓହୋ ଏତେ ଗୁରେ କରିବ। ହଁ ମୁଁ କରିବି ସେମ ତି ଆଉ ଦେଖିବା ଆଉ।
ଓ ହୋ।
ହଉ ହଉ ମୁଁ ରଖୁଛି।
ଆଜ୍ଞା।
ହଁ।